ହାଲୋ।
ହାଲୋ ଆଜ୍ଞା ମ୍ୟାଡ଼ାମ ନମସ୍କାର।
ନମସ୍କାର।
ଆପଣ ଏବେ କଣ କରୁଥିଲେ ଆଜ୍ଞା ଆଜ୍ଞା।
ମୁଁ ଏବେ ତ ସ୍କୁଲ ରୁ ଆସିଲି ଆସିକି ପହଞ୍ଚିଲେ ଆପଣ ଯେତେବେଳେ ମେସେଜ କରିଥିଲେ ମୁଁ ଜଷ୍ଟ
ଆଜ୍ଞା। ଆ ମ୍ୟାଡାମ ମ୍ୟାଡାମ ଆପଣଙ୍କ ଭୟସ ଟିକେ
ଏବେ କ୍ଲିଅର ଶୁଭିଲା?
ଆଜ୍ଞା ଆଜ୍ଞା।
ଆଜ୍ଞା କୁହନ୍ତୁ ଆପଣ କଣ କରୁଥିଲେ
ଆଉ କିଛି ନାହିଁ ଏମିତି ବସିଥିଲି ଖାଇକି ଆଉ ଆଜ୍ଞା ତ ମ୍ୟାଡ଼ାାମ ଆଜି ଆମେ ଅନଲାଇନ୍ ସପିଙ୍ଗ ଆଉ ମାର୍କେଟିଂ ମାର୍କେଟକୁୁ ଯାଇକି ସପି କପି କରିବା ବିଷୟରେ କଥା ହବା।
ଆଜ୍ଞା ଆଜ୍ଞା ଆଜ୍ଞା ଭଲ ଟପିକ ଟେ ବାଛିଛନ୍ତି।
ଆଜ୍ଞା। ତ ମ୍ୟାଡ଼ାମ ଆପଣଙ୍କୁ ମାନେ ମାର୍କେଟକୁୁ ଯାଇକି ସପିଙ୍ଗ କରିବାଟା ବେଶୀ ଭଲ ଲାଗେ ନା ଅନଲାଇନରେ ବସିକି ସପିଙ୍ଗ କରିବାଟା ବେଶୀ ଭଲ ଲାଗେ।
ମତେ ମାର୍କେଟ କୁ ଯାଇକି ସପିଂ କରିବାକୁ ବହୁତ ଭଲ ଲାଗେ। ଆଜ୍ଞା।
ଆଜ୍ଞା।
ଏତେ ଅନଲାଇନରେ ଜିନିଷ ପତ୍ର କିଣା କିିଣା ଏତେ ମାନେ ପ୍ରିଫର କରେନି କାହିଁକି ନା ଅ ଅନଲାଇନରେ ଉହଁ ମାର୍କେଟ ଅପେକ୍ଷା ଅନଲାଇନ ରେ ଟିକେ କମ ଦାମ ରେ ମିଳେ ଜିନିଷ ପତ୍ର କିନ୍ତୁ ତାର ଯୋଉ ଗୁଣବତ୍ତା ଟା ଆମେ ପରଖି ପାରୁନା ଅନଲାଇନ। ତାର କ୍ଵାଲିଟି କେମିତି ଅଛି ସେଥିପାଇଁ ମତେ ଟିକେ ଡାଉଟ ଲାଗେ ତ ମୁଁ ବେଶୀ ଅନଲାଇନ୍ ସପିଙ୍ଗ କରେନି ଆପଣଙ୍କୁ କଣ ଭଲ ଲାଗେ।
ହ ଯେତେବେଳେ ଆ ମୁଁ ତ ବେଶୀ ସେ କଲେଜ ଟାଇମରେ ବ୍ୟସ୍ତ ରହିଯାଏ। ତ ଘରେ ବସିକି ଯେତେବେଳେ ପାଞ୍ଚ ଦଶ ମିନିଟ୍ ଫ୍ରି ଥିବି ତ ଘରେ ବସିକି କି ହିଁ ଅନଲାଇନ୍ରୁ କିଛି ଡ୍ରେସ୍ ଦେଖିକି ମଗେଇଦିଏ। ଆପଣ ଯ କହିଲେ କି ମାନେ ତା ପ୍ରଡକ୍ଟ ଟା ଭଲ ଆସିବ କି ନାଇଁ। ତ ସେଥିପାଇଁ ମୁଁ ଦେଖି ଯୋଉମାନେ ନେଇଥିବେ ଜିନିଷ ତ ସେମାନେ ଛାଡି ଥିବେ ନା ତ କ ମାନେ ପ୍ରଡ଼କ୍ଟଟା କେମିତି କଣ ଅଛି ଭଲ ପ୍ରଡ଼କ୍ଟ କି ନାହିଁ। ତ ସେମାନେ ତା ଛାଡିଥିବେ ନିଜ କମେଣ୍ଟ ଦେଇଥିବେ ତ ମୁଁ ସେ ସବୁ ବ ଯଦି ଯେଉଁଟା ଭଲ ଲାଗିଲା ଡ୍ରେସ୍ ଟା ତ ତାକୁ ଦେଖିବି। ତାପରେ ଯୋଉମାନେ ଛାଡିଥିବେ, ସେମାନଙ୍କ ସଜେସନ ଦେଖି ସାରିଲା ପରେ ଯାଇକି ତାକୁ ଅର୍ଡର କରେ। ଆଉ ଯଦି ବି ଦେଖିବି କେହି ନେଇନାହାନ୍ତି ସେ ଜିନିଷ ଟାକୁ, ତ ମୁଁ ଆଣିନି କାଳେ ଭଲ ପଡିବନି। ଆଉ ମ୍ୟାଡ଼ାମ ଆପଣ ଯୋଉ କହିଲେ କି କଣ ମିଳେ ମେସୋରେ, ମାନେ ଅନଲାଇନରେ ଯୋଉ ସପ ପିଙ୍ଗରେ। ତ ସେଇ କମ୍ ରେଟରେ ମିଳେ, କିନ୍ତୁ ଦେଖିବି ଯୋଉରା ବେଶୀ କମ୍ ରେଟରେ ରହୁଛି ଅଳ୍ପ ମାନେ ଅଳ୍ପ ପଇସା ରହୁଛି, ତ ସେ ଜିନିଷ ଗୁରା ତ ଭଲ ପଡିନି କେବେ ବି ମାନେ କପଡା ଗୋଟେ ଦେଖେଇଥିବ, ଗୋଟେ ଦେଇଦିଏ। କିନ୍ତୁ ସେତିକି ଦେଖିବ ଅଧିକ ଦାମ୍ ବାଲା, ଟିକେ ଅଧିକ ରେଟ୍ ଥିବ। ତ ସେଇ ଗୁରା ଯେମିତି ପୁରା ଏକ୍ଜାକ୍ଟ ଯୋଉ ଜିନିଷ ଦେଖେଇଥିବ, ସେଇ ଜିନିଷ ହିଁ ଦିଏ। ମମି ପାଇଁ ବି ମଗେଇଥିଲି ଶାଢ଼ୀ, କେତେ ବି ମଗେଇଛି ତ ସେ ସବୁ ସେଇ ରେଟ୍ ଯେ ମାନେ ଅଧିକ ରେଟ୍ ଯୋଉ ଗୁରା ତ ସେଗୁଡ଼ା ହିଁ ପୁରା ବଢିଆ ପଡ଼ିଛି। ଆଉ କମ୍ ରେଟ୍ ଯୋଉଗୁରା, ମୁଁ ବି ଗୋଟେ ଟପ୍ ଟେ ମଗେଇଥିଲି ତ ସେଇଟା ବି ସେମିତି ଦେଖେଇଥିଲା ଗୋଟେ କଲର୍, କିନ୍ତୁ ଆସିଲା ବେଳକୁ ଆଉ ଗୋଟେ କଲର୍ ଆସିଲା। ତ ଏଥିରେ ବି ରିଟର୍ନ କଲେ ବି, ସେ ରିଟର୍ଣ୍ନର ବି ସୁବିଧା ରହୁଛି। ଆଉ ତ ରିଟର୍ନ ବି ହେଇଯାଉଛି ତ କିଛି ଅସୁବିଧା ନାହିଁ।
ଆଜ୍ଞା ଆପଣ ଯେମିତି କହିଲେ କି, ପ୍ରକୃତରେ ଆଜିକାଲି ତ ମାନେ ଲୋକ ବହୁତ ବ୍ୟସ୍ତବହୁଳ ହେଇଗଲେଣି ତାଙ୍କ ଜୀବନରେ, ତ ସେଥିପାଇଁ ସେ ସେମାନେ ସବୁବେଳେ ସୁବିଧା ପାଉ, ତାଙ୍କୁ ସେମାନଙ୍କୁ ହଉନି କି ମାର୍କେଟ ଯାଇକିରି ଜିନିଷପତ୍ର କିଣିବା। ଅନଲାଇନରେ, ଯୋଉ ସପିଙ୍ଗ କରିବାଟା ଏବେ ଗୋଟେ ସହଜ ମାଧ୍ୟମ ହେଇଯାଇଛି। ସେଥିପାଇଁ ପ୍ରାୟ ତ ସମସ୍ତେ, ଏ କଣ ଅନଲାଇନ୍ ସପିଙ୍ଗ ଉପରେ ବେଶୀ ନିର୍ଭର କରୁଛନ୍ତି, କିନ୍ତୁ କଣ ନା ତାର ବହୁତ ଗୁଡାଏ ପ୍ଲା ଫର୍ମର ହୁଏ ଅନଲାଇନ ସପିଙ୍ଗର ସେଥିପାଇଁ ତାଙ୍କୁ ପଡୁଚି ଦେଖେ ମୁଁ ବି ସେଇ ସମୟରେ ଯେ ତେବେଳେ ଫ୍ରି ବସିଥାଏ, କିଛି ନାହିଁ ଆମ ଝିଅ ମାନଙ୍କୁ ତ ବହୁତ ଗୁଣ ଅଛି ଯେ ଗୋଟେ ଗୁଣ ଅଛି ଯେ, ସେ ବହୁତ ସାରା ଜିନିଷ ଦେ ଦେଖିବା ପସନ୍ଦ କରନ୍ତି। ଡ୍ରେସ୍ ହଉ, ଜୁଏଲାରୀ ହଉ ଏସବୁର ବହୁତ ଶୌକିନ ଥାଆନ୍ତି।
ହୁଁ।
ସେଗୁଡାକ ମୁଁ ବି ଦେଖେ, ଆଉ ଏମିତି ନାଇଁ କି ମ କିଛି ବି ଜିନିଷ ମଗେଇନି, କିନ୍ତୁ ମତେ ଟି କେ ଉଁ ଲାଗେ କି କାଳେ ଖରାପ ଆସିଯିବ ପ୍ରଡକ୍ଟଟା, ପୁଣି ତାକୁ ରିଟର୍ଣ କରିବାକୁ ପଡିବ। ସେଥିପାଇଁ ହଁ ଯଦି ମୁଁ ପ କଣ ମୋର ପଇସାର ଲିମିଟ୍ ରଖେଇକି, ଯଦି ମତେ ହଜାର ଟଙ୍କା ଭିତରେ କିଛି ଜିନିଷ କିଣିବାର ଅଛି, ତାହେଲେ ମୁଁ ଅନଲାଇନରୁ କିଣି ପାରିବି। କିନ୍ତୁ ଯଦି ତା ଉ ଉପରକୁ ଜିନିଷ କିଣୁଛି ଅଧିକ ଜିନିଷ, ମାନେ ଅଧିକ ଟଙ୍କାର ଜିନିଷ। ତାହେଲେ ମୁଁ ଅନଲାଇନ ଉପରେ ପୁରା ସମ୍ପୂର୍ଣ୍ଣ ରୂପେ ଭରସା କରିପାରେନି।
ଆଜ୍ଞା ତ ଯେତେ ବି ଆମ ଆମର ଡ୍ରେସ୍ ହେରିକା ହେଲେ ତ ମିଶୋରେ ଭଲ ମାନେ ରେଟ ଯେତିକି ତ ଭଲ ଜିନିଷ ମିଳିଯାଉ ଛି କିନ୍ତୁ ଆଜ୍ଞା। କିନ୍ତୁ ଯଦି ଆପଣ ଘରକରଣା ଜିନିଷ କିଛି ଆଣିବେ ତ ଅ ଦେଖନ୍ତୁ ଘଣ୍ଟା ହଉ କି, ଚପଲ ଷ୍ଟାଣ୍ଡ ସବୁ ମିଳୁଛି ଛୋଟ ଟାଇପର ତ ତା କୁ ଜଲ୍ଦି ଜଲ୍ଦି ଭାଙ୍ଗିକି ସଜାଡି ହେଇଯିବ, ପୁଣି ଭାଙ୍ଗିକି ବି ରଖି ହେଇଯିବ। ତ ସେ ସବୁ ଜିନିଷ ଆଉ ପ୍ରାୟତଃ ଆମର ଆମାଜନ ଆଉ ଫ୍ଲିପକାର୍ଟରୁୁ ଭଲ ପଡ଼େ ସେଇ ଜିନିଷ ଆଉ ମୋ ମୋବାଇଲ୍ ହେରିକା ବି ସେଇ ଫ୍ଲିପକାର୍ଟରେ ହିଁ ଭଲ ପଡ଼େ ଆଉ ଆମାଜନ ବି ଭଲ ପଡ଼େ। ଲାପଟପ ହେରିକା ବି ଦେଖିବେ ତ ସେଗୁଡା ବେଶୀ ଆମାଜନରେ ହଁ ଭଲ ପଡିଥାଏ। ଆଉ ମୀନ୍ତ୍ରା ଯୋଉ ଅଛି ତ ସେଥିରେ ତା ଡ୍ରେସ୍ କ୍ଵାଲିଟି ସବୁ ମସ୍ତ ଆସେ। ସେଇଥିରେ।
ଆ ଆଜ୍ଞା ମୁଁ ବି ଦେଖିଛି ମିନ୍ତ୍ରାର, ମୁଁ ତ କିଣିନି ମି ତ୍ରା ରୁ ସେମିତି କିଛି ଗୋଟେ ଡ୍ରେସ୍ ବୋଧେ କିଣିଥିଲି। କିନ୍ତୁ ମୋ ଭଉଣୀ ସବୁ ତାର ଜିନିଷ ଯାହା ସେ ତ ଅଫଲାଇନ୍ ସପିଙ୍ଗ କରେ କିନ୍ତୁ ତାପରେ ବି ସେ ବେଶୀ ୟୁ ମାନେ ବ୍ୟବହାର କରେ ମିନ୍ତ୍ରା। ଯାହା ବିି ଡ୍ରେସ ହଉ ଶାଢୀ ହଉ ଯେହେତୁ ମିନ୍ତ୍ରାର ଉମ ତାର କ୍ଵାଲି ଟି ଟା ବହୁତ ଭଲ ଆସେ ମିନ୍ତ୍ରା ରେ ସେଥିପାଇଁ ମି ମିନ୍ତ୍ରା ରୁ କିଣେ। କିନ୍ତୁ ମିଶୋ ରେ କଣ ଥାଏ ନା ଅ ତ୍ରା ରେ ଯଉ ଡିଜାଇନ ର ଥିବ ଡ୍ରେସ ମିଶୋ ରେ ସେଇଟା ମିଳେ। ଆଉ ଯେହେତୁ ଶସ୍ତାରେ ମିଳେ ଲୋ କ ମାନେ ମୁଁ ଦେଖୁଛି ତ ପ୍ରାୟତଃ ଏବେ ସମସ୍ତେ ମିଶୋ କୁ ଉଁ ପ୍ରାଧାନ୍ୟ ଦଉଛନ୍ତି କିଣିବା ପାଇଁ।
ତ ଆଜ୍ଞା ଆଗରୁ ଫ୍ଲିପକାର୍ଟ ହିଁ ବେଶୀ ଚାଲିଥିଲା କିନ୍ତୁ ମିଶୋ ଯେବେଠୁ ଆସିଲାଣି ତ ସେଥିରେ ହିଁ ରେଟ ଯୋଉ କମ ଦେଖୁଛନ୍ତି ତ ସେଥିରେ ହିଁ ପ୍ରାୟ ମଗଉଛନ୍ତି।
ଟେ ମିଶୋ ର ଆଉ ଗୋଟେ ସବୁଠାରୁ ଭଲ ହଉଛି ତାର ସିପିଙ୍ଗ ଫିସ୍ ନ ଥାଏ ମିଶୋ ରେ। ଯୋଉଟା କି ଫ୍ଲିପ ଫ୍ଲାଟ ରେ ଆଉ ଆଁ ଫ୍ଲିପକାର୍ଟ ରେ ତ ଗୋଟେ ଗୋଟେ ଜିନିଷ ଉପରେ ବହୁତ ଥାଏ। ମାନେ ମୁଁ ଦେଖିଛି ଗୋଟେ ଜିନିଷ ମଗେଇବା ପାଇଁ ଥିବ ସେଇଟା ମନେକର ମୁଁ ଦେଖିଥିଲି ସେଦିନ ସତୁରି ଟଙ୍କାର ଜିନିଷ ଟା ଅଛି। ମୁଁ ଏଇ ରଙ୍ଗ ପିଲାଙ୍କ ପାଇଁ କି ପିଲା ସ୍କୁଲ ପିଲାଙ୍କ ପାଇଁକା ଶିଶୁ ଦିବସରେ ସେମାନଙ୍କୁ ଗିଫ୍ଟ ଦବା ପାଇଁ ମୁଁ ଦେଖିଲି କି ଫ୍ଲିପକାର୍ଟ ରେ ସତୁରି ଅଶୀ ଟଙ୍କା ଭିତରେ ରଙ୍ଗ କା କେଟ ଭଲ ମିଳିଯାଉଛି ପିଲାମାନେ ଡ୍ରଇଂ କଲେ ରଙ୍ଗ କରିବା ପାଇଁକା।
ହୁଁ।
କିନ୍ତୁ ଉମ ଦେଖିଲା ବେଳକୁ ସତୁରି ଟଙ୍କା ଦେଇଛି ର ରଙ୍ଗ କିନ୍ତୁ ସିପିଙ୍ଗ ଫିସ୍ ତାର ପଡ଼ିଯାଉଛି ପାଖାପାଖି ଚାଳିଶ ଟଙ୍କା।
ଆଜ୍ଞା। ତ ଅନ୍ୟ ସବୁ ଆପ ରେ ସେମିତି ପୁରା ଲାଗିଥାଏ ଯୋଉ ସିପିଙ୍ଗ ଫିସ୍ ଟା ଅଧିକ ଥାଏ। କିନ୍ତୁ ମିଶୋ ରେ ସେ କିଛି ନେଇନଥାଏ ତ ଲୋକ ସେ ସେଥିପାଇଁ ହିଁ ବେଶୀ ଅଲଗାଠୁ ମିଶୋ ରେ ବେଶୀ ମଗେଇଥାନ୍ତି।
ଆଜ୍ଞା।
ଆଜ୍ଞା। ଆଉ ମ୍ୟାଡାମ ଯୋଉ ଖରା ତ ହଉଥିଲା ଯୋଉ ଭଳି ତ ସେଇ ଖରାରେ ବି ର ଜ ଟାଇମ୍ ବେଳକୁ ଖରାରେ ଅ ଯାଇକି ବାହାରକୁ କିଛି କିଣିବାକୁ ଇଚ୍ଛା ହେଲାନି କି ଚିଡି ଚିଡି ଲାଗିଲା କି ଖରାରେ କିଏ ବାହାରକୁ ଯିବ। ତ ସେଥିପାଇଁ ବି ଘରେ ବସିକି ସେଇ ରଜ ପାଇଁ ବି ଯୋଉ ଡ୍ରେସ ମଗା ହେଇଥିଲା ସେ ଘରେ ହିଁ ବସିକି ଅନଲାଇନ ରୁ ମଗା ହେଇଯାଇଥିଲା। ତ ଅନଲାଇନରେ ବି କିଛି ଯ ମୁଁ ତ ଏଇଥରକ ଯୋଉ ଡ୍ରେସ ଆଣିଥିଲି। ତ ତା ସାଇଜ ସ୍ମଲ ମଗେଇଥିଲି କିନ୍ତୁ ସେ ଆସିଲା ବେଳକୁ ସ୍ମଲ ସାଇଜ ଅ ଛି। ଲେଖା ଅଛି କିନ୍ତୁ ତଥାପି ଓଭର ସାଇଜ ଦେଇ ଦେଇଛି। ତ ଏମିତି ଫୋନ୍ ଟାକୁ ଗଲି ଫିଟିଙ୍ଗ ମାରିକି ଆଣିଲି। ତ ଆମେ ଯଦି ମାର୍କେଟେ ମାର୍କେଟ କୁ ଯାଇକି ବି ଯଦି କିଣିବା। ତ ନିଜେ ସେଇଠି ସାଇଜ ହେରିକା ଦେଖିକି ବି କିଣିପାରିବା। ଠିକ ହବ।
ଆଜ୍ଞା। ଆଁ ଅନଲାଇନ୍ ସପିଙ୍ଗ କହିବ ଅ କିଛି ମାନେ କୁପ୍ରଭାବ ସେତେ ଅଧିକ ପକଉନି। ମାନେ ଆଁ କିନ୍ତୁ କଣ ନା ଲୋକମାନେ ବେଶୀ ଟିକେ ଅଳସୁଆ ହେଇଯାଉଛନ୍ତି ଆଉ ବାହାରକୁ ଯିବାକୁ ଇଚ୍ଛା କରୁନୁ ନାନ୍ତି ଘରେ ବସିି ମାନେ କିଣିଦବୁ ଯଦି ଘର ପାଖରେ ସବୁ ଆସିକରି ପହଞ୍ଚି ଯାଉଛି ତ ଏବେ ଆଉ ବାହାରକୁ ଯିବା କଣ ଦରକାର
ଲୋକ ତ ଖାଇବା ବି ଅନଲାଇନରେ ଅର୍ଡର କରୁଛନ୍ତି
ଆଜ୍ଞା ମ୍ୟାଡ଼ାମ ପନିପରିବା କଥା ବି କୁହନ୍ତୁ ଜିଓ ମାଟ ରୁ ହିଁ ଅ ଜିଓ ମାଟରେ ସବୁ ମିଳିଯାଉଛି ଯଉ ପନିପରିବା ବ୍ଙ୍କିଡ ହଉ କି ଜିଓ ମଟ ହଉ ତ ସେଥିରେ ସେମି ପନିପରିବା ଯାହା ଖୋଜିବେ ସବୁ ମିଳିଯାଉଛି। ଆଉ ମସଲା ଗୁଣ୍ଡ ଟ ଧରିକି ସବୁ କିଛି ମିଳିଯାଉଛି କଣ ନା ସାତ ମିନିଟ୍ ଭିତରେ ଦଶ ମିନିଟ୍ ଭିତରେ ଆସିକି ପହଞ୍ଚିଯିବ ତ ବାହାରକି ଯିବା କଣ ଦରକାର।
ଆଜ୍ଞା ଆଉ ଜିଓ ମାଟ ତ ଏବେ କଣ ନା ଗ୍ରାମାଞ୍ଚଳ ପାଇଁ ତ ଏତେ ସୁବିଧା ମାନେ ଜିଓ ମାର୍ଟ ସେତେ ସୁବିଧା ଦଉନି ଗ୍ରାମାଞ୍ଚଳ ପାଇଁକା କିନ୍ତୁ ଅ ସହରାଞ୍ଚଳ ପାଇଁକା ଦଶ ମିନିଟରେ ସେ ଯୋଉ ଆଣିକି ଡେଲି କରୁଛନ୍ତ୍ ସେଥିରେ ପୁଣି ଜିଓ ମାଟ ମଝିରେ ଅଫର ଦେଇଥିଲା କଣ କି ହୁଁ ଯଦି ଆପଣ ଶହେ ଟଙ୍କାରୁୁ ଅଧିକ ମାନେ ଶହେ ଟଙ୍କା ରୁ ଅଧିକ ଟଙ୍କାର ଜିନିଷ କିଣୁଛନ୍ତି ଛୋଟେ କିଲୋ ପାଞ୍ଚ ଟଙ୍କାରେ
ପିଆଜ ପାଞ୍ଚ ଟଙ୍କା ଆଜ୍ଞା ପାଞ୍ଚ ଟଙ୍କା ଥିଲା।
ପାଞ୍ଚ ଟଙ୍କରେ ଥିଲା ନା ସେଇ ସେଇ ସମୟରେ ଲୋକ କଣ ହ ଲୋକଙ୍କ ହିସାବରେ କଣ ପାଞ୍ଚ ଟଙ୍କାରେ ପିଆଜ ମିଳିବ ଆମ ପାଇଁ ବହୁତ ଫାଇଦା ଅଛି ଭଲ ଅଛି କିନ୍ତୁ ସେଥିପାଇଁ କା ଆମକୁ କଣ କରିବା ପଡୁଥିଲା ପ୍ରଥମେ ଶହେ ଟଙ୍କାର ଜିନିଷ କିଣିବାକୁ ପଡୁଥିଲା
ଆଜ୍ଞା ଆଜ୍ଞା
ତ ଆପଣ କଣ ଭାବୁଛନ୍ତି ଲାଭରେ କିଏ ରହୁଥିଲା ଜିଓ ମାର୍ଟ ବାଲା ରହୁଥିଲେ ଲାଭରେ ନା ଆମେ ରହିଥିଲେ
ଅ ଯେହେତୁ ସିଏ ବି ଯିଏ ଦଉଛନ୍ତି ଜିଓମାର୍ଟ ବାଲା ଯେହେତୁ ଦଉଛନ୍ତି ମାନେ ଏତେ କମ ରେ ଦଉଛନ୍ତି ତ ଏଥିରେ ତାଙ୍କର ହିଁ ଲାଭ କାହିଁକି ନା ଆମେ ପାଞ୍ଚ ଟଙ୍କାରେ ଜିନିଷକୁ କିଣିବାକୁ ଯାଇକି ଆହୁରି ଶହେ ଟଙ୍କାର ଜିନିଷ ବି କିଣିଥାଉ ତ ତାପରେ ମ୍ୟାଡମ ସେଇ ଟାଇମ ରେ ଆମେ ବି ବହୁତ ଜିନିଷ ଜିଷ ମଗେଇଛୁ ଘର ପାଇଁ ଜିନିଷ ମଗେଇଛୁ ଆଉ ସେ ପିଆଜ ବି ଯେଥର ଅର୍ଡ଼ର କରିୁଛି ସେତେ ଥର ଗୋଟେ ଗୋଟେ ପିଆଜ ପ୍ୟାକେଟ୍ ବି ମଗେଇଛୁ। ତ ଆମେ ବି ଆଣିଛୁ ଆଉ ଏବେ ଦେଖନ୍ତୁ ମ୍ୟାଡାମ ସେ ସବୁ ଆଗରୁ ମାନେ ଜିଓ ମାର୍ଟ ରେ ଲାଗୁନ ତାହଲେ ଯୋଉ ଡେଲିଭରି ଚାର୍ଜେସ୍ ଲାଗୁନଥିଲା କିନ୍ତୁ ଏବେ ଏବେ ଦେଖନ୍ତୁଡେଲିଭରି ଚାର୍ଜେସ୍ ତିରିଶ ଟଙ୍କା ଲେଖା ଲାଗୁଛି ଆଉ ପିଆଜ ପାଞ୍ଚ ଟଙ୍କା ଟୋଟାଲି ଦେଖଉନି ଏ ଚାଳିଶ ଟଙ୍କା ପିଆଜ କିଲୋ ଦେଖଉନି
ନାଇଁ ମଝିରେ ତ ମତେ ବି ଲାଗିଲା କି ଏଠି ସେମାନେ ଲାଭବାନ ହଉଛନ୍ତି ଏମିତିରେ ଆମର ବି କୌଣସି କ୍ଷତି ହଉନି। କାହିଁକିନା ଆମେ ଘର ପାଇଁ ଯାହାବି ଜିନିଷ ମ ମାନେ ମଗଉଛେ ସେଗୁଡା ଏମିତି ନହିଁ କି ଆମର ଦରକାର କାରରେ ଆସିବନି ଆପଣଥ ଗୋଟେ ଗୋଟେ ତେଲ ପ୍ୟାକେଟ ମନେକର କିଣିଲେ ଏଇଟା ତ ରୋଷେଇରେ ନିତିଦିନିଆ ବ୍ୟବହାର ଲ ଆମର ତ ସେଥିରେ ତେଲ ପ୍ୟାକେଟ ଗୋଟେ ମଗେଇଦଲେ ସେଥିରେ ପାଞ୍ଚ ଟଙ୍କା ରେ ପିଆଜ ଆସିଲା।
ଆଜ୍ଞା ବାହାରୁ ତିରିଶ ଟଙ୍କା ଦେଇ କିଣିବା ଅପେକ୍ଷା ଆମେ ତ ପାଞ୍ଚ ଟଙ୍କାାରେ ବି ପାଇଯାଉଛେ ତ ଏଇଟା ଆମର ଯୋଉ ସୁବିଧା ହେଲା ଆମେ ଲାଭରେ ରହିଲେ ଏଥିରେ କିନ୍ତ୍ ତୁ ସିଏ ଯୋଉ ସେଇ ଟାଇମ୍ ରେ ଯୋଉ ତକ ଦଉଥିଲି ତ ଏବେ ସେ ତାକ ଲାଭ ମାନେ ସେମାନେ ପାଇବାକୁ ହେଇ ଆସେ। ସେଥିପାଇଁ ହିଁ ବୋତେ ଯୋଉଁ ଡେଲିଭରି ଚାର୍ଜେସ ଟାକୁ ତିରିଶ ଟଙ୍କା ଲେଖା ଭରି ଲଗାଇଛନ୍ତି ଆଉ। ପିଆଜରେ ଆଉ ପିଆଜ ପାଞ୍ଚ ଟଙ୍କା ଟୋଟାଲି ଆଉ ଦେଖଉନାହାନ୍ତି।
ନା ଆଉ ତ ଦେଖଉନି ମୁଁ ବି ଦେଖୁଥିଲି ମଝିରେ।
ଆଜ୍ଞା। ଆଛା ମ୍ୟାଡାମ ମୋର ଗୋଟେ ଜରୁରୀ କଲ୍ ଆସିଛି। ତ ମୁଁ ଆପଣଙ୍କ ତ ଆଉ କେବେ କଥା ହେବାକୁ ସୁଯୋଗ ମିଳିଲି କଥା ହେବି। ବହୁତ ବି ଭଲ ଲାଗିଲା ଆଜି ଆପଣଙ୍କ ସହ କଥା ହେଇକି ଆଜ୍ଞା ରହିଲି ଆଜ୍ଞା।
ଆଜ୍ଞା ଆଜ୍ଞା।